ହ୍ୟାଲୋ ହଁ ଅପା ଆଉ କେମିତି ଅଛ?
ହଁ ହଁ ଭଲ ଅଛି ତମେ କେମିତି ଅଛ?
ହଁ ଭଲ ଅଛି। ଆଉ ଆଜି କୁଆଡେ ଆଉ ବୁଲିବା ଲାଗି ଯାଇନ?
ଥିଲି ଆଜି ଗୋଟେ ରିସେପସନ ଭୋଜିଥିଲା। ସେଠିକି ଯାଇଥିଲି ଆଉ ବୋହୁତ ଗରମ ଲାଗିଲା। ସବୁ ନେଇକି ଯାଇଥିଲୁ। ଖାଦିକିଆସିଲୁ ଆଉ।
ହଁ ହଁ ଆଜି ତ କଣ ଏପଟେ ଏତ ଏତେ ଜୋର ଗରମ ଯେ ପୁରା ଅସମ୍ଭାଳ ଗରମ। ବର୍ଷା ତ ଉଠେ ଉଠଉଛି ଖାଲି ଯାଉଛି।
ଟିକେ ହଇରାଣ ହେଇଗଲୁ ବର୍ଷା ହଉଛି। ଆଉ ଭାଇ ଟିକେ ଛାଡିକି ଗଲେ ଗୋଟେ କାମରେ। ମୁଁ ରହିଗଲି ସେଠି। ପୁଣି ଜୋରେ ବର୍ଷା ହେଲା। ଆମେ ସେଇ ଷ୍ଟାଣ୍ଡରେ ଠି ବସିଲୁ। ବସିଲା ପରେ ତାଙ୍କୁ ଫୋନ ଲଗଉଛୁ। ଲଗଉଛି କେତେବେଳେ ଆସିବ କେତେବେଳେ ଆସିବ? ହଁ ଦଶ ମିନିଟ୍ ପରେ ଯାଉଛି। ପନ୍ଦର ମିନିଟ୍ ପରେ ଯାଉଛି। ତାପରେ ପୁଣି ଦେବ ଦିଅରଙ୍କୁ ଫୋନ କଲି। ସେ ଆସିକି ଏଠୁ ଅଧା ବାଟେ ହେଇଛୁ ଜୋର ବର୍ଷା କୁଟିଲା ସେଠୁ ଗୋଟେ ଗଛ ମୂଳେ ଠିଆ ହେଲୁ। ତାପରେ ଏଠୁ କିଛି ସମୟ ପରେ ଏଠୁ ପୁଣି ଫୋନ କଲି। ମୁଁ କହିଲି ପଳେଇ ଆସ ଏଇ ବର୍ଷାରେ ପଛେ ପଳେଇବା। ସେଉଠୁ ଗଲେ। ମତେ ସେଠୁ ଧରିକି ଆସିଲେ। ବର୍ଷା ଜୋର ହଉଥିଲା। ଯେମିତି ବର୍ଷା ଗୁଡା ଆଖିରେ ପୁରା ପିଞ୍ଚ ପିଞ୍ଚ ପୁରା ଯେମିତି ପିନ୍ ମାଇଲା ଭଳି ଲାଗୁଥିଲା ବର୍ଷ ଗୁଡାକ।
ଓହୋ।
ଆସିକି ଘରେ ପହଞ୍ଚିଲୁ ଆଉ। ଇଆଡୁ ବର୍ଷ ଛାଡି ଯାଇଥାଏ, ସିଆଡେ ହଉଥାଏ।
ଓହୋ। ଏ ବଡ ବଡ ବୁନ୍ଦା ବର୍ଷା ପଡୁଥିଲା ଆଉ ନାଇଁ କି?
ଆଖିରେ ପଡୁଥାଏ ଯିଏ କହିବ ପୁରା ଛୁଞ୍ଚି ଗେଂଜି ହଉଛି କି? ସେମିତି ଲାଗୁଥିଲା।
ଆଛା ଆଉ ଭୋଜିରେ କଣ ଖାଇଲ?
ଭୋଜିରେ ହେଇଥିଲା ବିରିୟାନୀ ହେଇଥିଲା। କଚୁମ୍ବର ହେଇଥିଲା। ଆଳୁଦମ ହେଇଥିଲା। ବରା ହେଇଥିଲା। ଆଉ ମସରୁମ ହେଇଥିଲା। ଆଳୁ ଦମ ହେଇଥିଲା। ଆଉ ପାମ୍ପଡ ହେଇଥିଲା। ପୋଟଳ କୁରୁମା ହେଇଥିଲା। ଆଇସ୍କ୍ରିମ ହେଇଥିଲା। ଏସବୁ ହେଇଥିଲା ଆଉ। ଆଜ୍ଞା। କିନ୍ତୁ ଗରମ ପ୍ରବଳ। ଖାଲି ଝାଳରେ ଗାଧଉଥିଲୁ ଯେମିତି।
ହଁ ପରା ପ୍ରବଳ ଗରମ।
ହୁଁ।
ଆଉ ଆଜି ତ ରବିବାର ଛୁଟି ଆଉ ନାଇଁ କି?
ହଁ ଆଜି ରବିବାର ଛୁଟି ସ୍ୱୟଂ ଙ୍କର ବି ଟିଉସନ ନାହିଁ ସ୍କୁଲ ବନ୍ଦ। କାଲି ଠୁ ପୁଣି ଯିବେ ଛୁଆ ସ୍କୁଲ ଆଉ?
ଓହୋ। ଆଉ ସନ୍ଧ୍ୟାବେଳେ ପାର୍କ ଫାର୍କ ଆଉ ଯାଉନ?
ନାଇଁ ମ ସନ୍ଧ୍ୟା ରେ ପାର୍କ ନାଇଁ। ସକାଳ ଟିକେ ମର୍ଣିଙ୍ଗ ୱାକ ରେ ଯାଉଛି, ଆଉ ତ ଯାଇ ହଉନି। ସକାଳ କାମ ଧନ୍ଦା। ଆଉ ଦେଖିଆ ଝିଅଟା କୁ କେବେ କେମିତି ନେବା ଟିକେ ତାକୁ ଓହଳେଇବାକୁ ପଡିବ। ନ ହୋଳିଲେ ହାଇଟ ବି ହବନି ନା ଏଇ ବର୍ଷ ନ ଓହଳିଲେ ଆଉ ହାଇଟ ହବନି। ଦାଦା କହୁଥିଲେ ତାକୁ ଟିକେ ଓହଳା ତାକୁ ଓହଳେଇଲେ ଟିକେ ତା ହାଇଟ୍ ବଢୁ।
ହଁ ହଁ।
ହୁଁ ଦାଦା କହିଲେ ତାକୁ ଓହଳା ବହୁତଜୋରେ। ସବୁବେଳେ ଦିନକୁ ଚାରି ଥର ପାଞ୍ଚ ଥର ଓହଳା ଦିନକୁ। ଆଉ କଣ ପିଲାମାନେ କଣ କରୁଛନ୍ତି?
ଏଇ ସେଇ ତ ଯାଇଥିଲୁ ସେଇ ଆମେ ବି ଯାଇଥିଲୁ ଜଣଙ୍କ ଭୋଜିକୁ। ରାଇତ ଆସିଥିବା ଆସ ଆସିଲା ପରେ ସେ ସବୁ ଶୋଇଛନ୍ତି ଆଉ ପୁରା ଖରା ଏତେ ଯେ ପୁରା ହାଲିଆ ହେଇଗଲେ ଛୁଆ ଗୁଡାକ ସେ ଖାଇଲେନି ବି କେହି । ସେ ମଝିଆ ବି ସେ ଟିକେ ଖାଇଲେନି। ଖାଲି ଯାହା ବଡ ତାର ଖାଇଛି ସାନ ବି ଖାଲି ଦିଥର ଖାଇଛି କି ନାଇଁ ଆଉ ଖାଇଲାନି ଗରମ ଏତେ ଯେ ଆଉ ଖାଇଲାନି ଆଇସ୍କ୍ରିମ ଟିକେ ଖାଲି ଛୁଇଁଲା । ହେଲେବି ସେ ପଳି ଆସିଲା ଆଉ ଘରେ ବି ଆଉ କିଛି ଖାଇଲାନି ପୁରା ଆସିକି ତ ସାଙ୍ଗେ ସାଙ୍ଗେ ପୁରା ଏସିି ଟାକୁ ଆଗେ ଲଗେଇ ପକେଇଲି ଆଉ । କେମିତି ଆଗେ ଥଣ୍ଡା ରେ ହବୁ ଆଗେ ଆଉ।
ହୁଁ ଆଉ କଣ
ଏଇସବୁ ଶୋଇ ସେ ବି ସବୁ ଶୋଇଛନ୍ତି ମୁଁ କହିଲି ଆଉ ବସିଛି କଣ କରିବା ଚାଲ ଟିକେ
ହଁ ହଉ ହଉ।
ଆଉ ଆଜି ରାତିରେ କଣ କରିବ?
ରୁଟି ତରକାରୀ କଣ କରିବା ଆଉ।
ହୁଁ। ଦା ହୁଁ ମୁଁ କହିଲି ଦାଦା କୁଡି ଅଛନ୍ତି?
ହଁ ହଁ ଅଛନ୍ତି।
ହୁଁ।
ତାଙ୍କ ଦେହ ଖରା ହଉଛ ଆମେ ଛାଡୁନାହୁଁ ଗାଁକୁ। ଛାଡୁନାନ୍ତୁ ପୁଅକୁ ଖରା ହଉ ବର୍ଷା ହଉ ଯାହା ହଉ ଦରକାର ନାହିଁ ଜିବା ଆମର ଏଠି ରୁହନ୍ତୁ ଖାଇପିଇ ଆରମସେ ରେଷ୍ଟ ନିଅନ୍ତୁ ଗାଁରେ ଯାଇକି ଦେହ ଫେଅ ବେଶୀ ଖରାପ ହଉଛି।
ହଁ ପା ତାପରେ ତମେ ଏଇଠି ହଁ
ସେ ବାବା ମାନୁଛନ୍ତି ସେ ଟିକେ ଭଲ ହେଲେ ପଳଉଛନ୍ତି ଗାଁକୁ।
ଓହୋ।
ହୁଁ।
ଆଟେନସନ ଜଣେ ତମେ ଏଇଠି ରହୁଥିବ ସେ ସେଇଠି ରହୁଥିଲେ ବି ଟେନସନ ନୁହଁ କି ହେ କଣ ।
ଆଉ କିଛି ଜିନିଷ? ହୁଁ ଗରମଟେ ଖାଇବା ପିବା ଟିକେ ଇଏ ମା ଥିଲା ହଁ ଟିକେ କଣ କରିଦେ ଦେଇଦେ ମା ବି ଆଉ ପାରୁନାହାନ୍ତି । ଏଟା ବୟସ ହେଲାଣି ଆଣ୍ଠୁ ଗଣ୍ଠି ଇଏ ସେ ଯାହା ଯେମିତି କଷ୍ଟେ ମଷ୍ଟେ ଦିଅନ୍ତି ।
ଓହୋ।
ହୁଁ।
ଆଉ ଦାଦା ଏକୁଟିଆ ପଳାଉଛନ୍ତି ଖୁଡି ତ ଯାଉନାହାନ୍ତି ।
ବା ଇଚ୍ଛା କରନ୍ତିନି ଯିବାକୁମ ଏ ବେଳେ ବେଳେ କେବେ ଇଚ୍ଛା ହବ ବାବା ପଳାନ୍ତି। ଏପାଳି ତ ଆଉ କରିପାରିଲେନି କାଜୁ ଏପର କରିପାରିଲେନି ଦେଇଦେଲେ। ଆଉ କହିଲେ ମୋର ଆଉ ବଳ ନାହିଁ ଆଉ ମୁଁ ଏଗୁରା କରିପାରିବିନି ଏଁ ଯଉ ନକର ଦେଇଦିଅ।
ଉଁ ହୁଁ ହୁଁ।
ହୁଁ
ନନା ଯା କୁୁଆଡେ ଯାଇଚନ୍ତି?
ନନା ନାଇଁ ଆସିଲେ ପା, ସେ ପରେ ଆସିଲେ, ଆସିକି ସେ ବୋଧେ ଆର ଘରେ ଅଛନ୍ତି। ମୋ ରୁମଟା ଟିକେ ଗରମ ଲାଗୁଛି, ସେ ଆର ଘରେ ଅଛନ୍ତି ଆର ଘରେ ଗଡପଡ ହଉଥିବେ ବୋଧେ।
ଓହୋ। ଆଉ ଆଉ ତମର ଗୋଟେ ଏସି ଲଗେଇଦିଅ।
ହଁ ଲଗେଇବା ପରା। ଦେଖିବା ମୁଁ ଗଲେ ଖରା ସମର ସିଜନ ଗଲେ କଣ ହବ ଏଇ ତ ଅ ନର୍ମାଲି ଗରମ ରହୁ ଚି। ଦେଖିଆ ନହେଲେ ଲଗେଇବା ଗୋଟେ ଆଉ। ମୁଁ କହିଲି ନହେଲେ ଆର ବର୍ଷକୁ ଲଗେଇବା ଯେ କାଇଁ ଲାଗୁନି ଖରାଟା କମି ଗରମ କମିବ ବୋଲି, ଉପରବୁଳି ତ ଡେଲି ଗରମ।
ତାପରେ ଏ ଯୋଉ ଏ ବର୍ଷ ଏଲିନୋ ମାନେ ପୁରା ତମର ନ ନଭେମ୍ବର ପର୍ଯ୍ୟନ୍ତ ପୁରା ଗରମ ରହିବ। ଆ ବର୍ଷା କୋଉ ହବ ଯେ ତମକୁ ଥଣ୍ଡା ଲାଗିବ। ଏଥର ମାନେ ଯେମିତିଆ ଘ ର, ମୁଁ ବା ଆଙ୍କୁ ଆଜି ସେଇ କଥା କହୁଥିଲି ମୁଁ କହିଲି ଦେଖ, ଆର ବର୍ଷ ଏତେ ବର୍ଷା ହଉଥିଲା ଯେ, ମାନେ ଘରୁ ବାହାର କରିଦଉନ
ହଁ ପରା ଏ ବର୍ଷ ପ୍ରବଳ ବ
ଆଉ ଦେଖିିନ ଆର ବର୍ଷ କେତେ ଯୁଆଡେ ଦେଖ ଦେଖ ଖାଲି ପାଣି। ଯୁଆଡେ ଦେଖ ଆଜି ଏମାନେ ଭାସିଗଲେ ଏ ଦେଶରେ ଆଜି ଭାସିଗଲେ ତ କାଲି ସେ ଦେଶରେ ଭାସିଗଲେ ଲୋକ, ହଠାତ ପାଣି ମାଡି ଆସିଲା, କାଲି ଏପଟେ ଭାସିଗଲେ ଦେ ବର୍ଷ ଯେ ପୁରା ପାଣି ପାଇଁ ସବୁ ଖାଲି ହାହାକାର। ପ୍ରାୟ ଜାଗାରେ ପାଣି ନାହିଁ। ଆଉ ତ ଗାଁରେ ସବୁ ତଳି ତ ସବୁ ଲଗା ହେଇଛି, ପଚାରୁଥିଲି ମାମୁଁ ହେରିକାଙ୍କୁ ତଳି ତ ଲଗା ହେଇଛି, ଯେ ଯଦି ପାଣି ନହବ ଆଉ ସେ ତଳି ଗୁରା ସବୁ ଶୁଖିକି ମରିବ ଆଉ କଣ।
ମରିବ ଆଉ କଣ କରିବ? ଏ ବର୍ଷ କହୁଛନ୍ତି ମରୁଡି ପଡିବ ବୋଲି ଆଉ। ବର୍ଷା ନହେଲେ ଚାଷ କେମିତି ହବ କହୁନ? ହୁଁ।
ପାଣି ନହେଲେ କଣ ହବ ଚାଷ।
ହୁଁ।
ଧାନ ଚାଷରେ ନିହାତି ଟିକେ ପାଣି ଦରକାର।
ନିହାତି। ଟିକିଏ ନୁହଁ ବେଶୀ ଦରକାର ନା, ଆଉ ବୁଡିକି ରହିବ ପାଣି ବି ଭଲ ଯାଇଁକି ଚାଷ ହବ, ଆଉ ଏ ଯେ ଟିକିଏ ବର୍ଷା ହବ ତାପରେ ଖରାରେ ସବୁ ପାଣି ଟାଣି ନବ ଲାଭ କଣ? ଗଜା ମରୁଡି ହେଇଯିବ। ପାଣି ଯେତିକି ଧାନ ପଛ ପକା ହବ।
ହଁ।
ଶସ୍ୟକୁ ଶସ୍ୟ ଗଲା, ମରୁଡି ହେଇଠୁ ଖାଦ୍ୟ ଯାହା ଥିଲା ତ ଦେଲ ବିଲରେ ପକେଇ ସିଏ ଗଲା ତାପରେ ସିଏ ନଷ୍ଟ, ଇଆଡେ ମରୁଡି। ଦି ଆଡୁ ଧାନ ଗଲା, ତା ସହିତ ମାନେ ମରୁଡି। କଣ ଏ ବର୍ଷ ହବ କେଜାଣି ଦେଖ, ଚାଉଳ ମଣ୍ଡି ମିଳିବ କି ନାହିଁ ନ ମିଳିବ।
ଏ ବର୍ଷଟା ମିଳିଯିବ, ଆର ବର୍ଷଠୁ ଆଉ ଚାଉଳ ମିଳିବନି। ଯୋଉ ମାଗଣା ଚାଉଳ ବି ଯୋଉ ସରକାର ଦଉଚନ୍ତି ସେତକ ବି ବନ୍ଦ ହେଇଯିବ। ମାଗଣାରୁ କମିଯିବ ବ ଆଉ ମାନେ ଯୋଉ ମୁଁ-ମୁଣ୍ଡ ପିଛା ଯୋଉ ପାଞ୍ଚ କିଲୋ ଦଉଥିଲେ ମୁ ପାଞ୍ଚ କିଲୋର ତିନି କିଲୋକୁ ପଳେଇ ଆସିବ। ଏ ବର୍ଷେ ପର୍ଯ୍ୟନ୍ତ ଲୋକ ହଇରାଣ ହେବେନି କିନ୍ତୁ ଯଦି ଏଇ ପ୍ରକାର ରହିଲା ତାହେଲେ ତାର ବର୍ଷ କି ତା ଆର ବର୍ଷ ଆଡିକି ଦୁର୍ବିପାକ ପଡିଯିବ ଆଉ।
ହୁଁ ଏଇଟା ପୁରା ଭାରତ ନା ଖାଲି ଓଡିଶା କୁ ମ?
ନାଇଁ ଏଇଟା ପୁରା ହୋଲ ୱାର୍ଡକୁ କହିବାକୁ ଗଲେ, କାରଣ ସେ ସବୁ ଜାଗାରେ ହଁ। ସବୁ ଜାଗାରେ ଏମତି ପ୍ରଭାବ ପଡିବ। କାରଣ ପ୍ରଶାନ୍ତ ମହାସାଗରରେ ଯଦି ସେଇଠୁ ହିଁ ଜଣା ପଡିଯାଏନି ଆମର ଜଳବାୟୁ ର ଗତିବିଧି ଟା ଯୋଉ ପ୍ରକାର ରହିବ ତ ଆମର ଏଲିନଟା ଯୋଉ ପ୍ରଭାବ ପଡିଲା ତ ସିଏ କଣ କରିବୁ ଗୋଟେ ଗୋଟେ ଜାଗାରେ ଏମିତି ବର୍ଷା କରେଇବ ଯେ ମାନେ ବନ୍ୟା ସୁନିଶ୍ଚିତ।ଆଉ ପୁରା ଗୋଟେ ଗୋଟେ ଜାଗାରେ ଟୋଟାଲି ନାହିଁ। ସେ ଗୋ ଗୋଟେ ବର୍ଷ ହେଇଥିଲା ନା ଚାରି ବର୍ଷ ପୂର୍ବର କଥା ମୋର ମନେ ପଡୁଛି ସେ ବର୍ଷ ହଠାତ୍ ଯୋଉ ଡିସେମ୍ବର ମାସରେ କେତେ ଗରମ ହେଲା।
। ଚାରି ବର୍ଷ ର କଥା।
ହଠତ୍ ନ ଡିସେମ୍ବର ମାସରେ ଏକତିରିଶ ବେଳକୁ ଯୋଉ କେତେ ଚିଲ ଚିଲ ଥଣ୍ଡା ଲାଗୁଥାଏ।ସେଇ ବର୍ଷ ମୁଁ ଦେଖିଛି ତା ଗରମ ମାନେ ଯେମତି ଖରା ଦିନ ଯେମିତି ଗରମ ପୁରା ସେମିତି ଲାଗୁଥାଏ। ଦୁଇ ଦିନ ଖଣ୍ଡେ ସେମିତି ପୁରା ଗରମ ହେଇଛି ଆମର ଏଇ ଅଣତିରିଶ ଡିସେମ୍ବର୍ ଅଣତିରିଶ ବେଳକୁ। ଅଣତିରିଶ, ତିରିଶ, ଏକତିରିଶ। ସେ ବହୁତ ଗରମ ହତା ସେଇ ଗରମ ଟା ଏଇ ବର୍ଷ ହଉଛି ଆଉ।
ହୁଁ। ହୁଁ ହୁଁ।
ଈଶ୍ୱର ଙ୍କ ଇଚ୍ଛା ତାପରେ ପ୍ରଥମ କଥା ତ ଆମରି ନିଜ ଯୋଉ ଏ ବର୍ଷ କଣ କଣ ବେଶୀ ଯୋଉ ସବୁ କ୍ଷେପଣାସ୍ତ୍ର ଗୁଡା ମାଡ ହଉନି କି
ବାସ ବାସ ଯୁଦ୍ଧ କ୍ଷେପଣାସ୍ତ୍ର ଯୁଦ୍ଧ ଯୋଗୁ। ନିସ୍ ପରିବେଶ ଉପରେ ପ୍ରଭାବ ପଡିବ ଆଉ। କହୁନ ଟେମ୍ପରେଚର ନିହାତି ହବ ଆଉ। ବଢ଼ିବ ସିୟୋର୍ ତାପରେ ଯୋଉ ହଁ ଇଆଡେ ଯୁଦ୍ଧକୁ ଇଆଡେ ଯୋଉ ପରିମାଣରେ ସବୁ ରାସ୍ତାଘାଟ ଘର ଦ୍ଵାର ହଉଛି ଗଛ । ଅଟୋମେଟିକାଲି ଅକ୍ସିଜେନ ପରିମାଣ କମିବ। ବାୟୁ କୁ ବାୟ ମଣ୍ଡଳ କୁ ସିନା ଅକ୍ସିଜେନ ସଫିସେଣ୍ଟ ହେଲେ ଇଆଡେ ଅଙ୍ଗାର ବାୟୁମଣ୍ଡଳ ପରିମାଣ ଟା କମିବ ଗଛ ଥିଲେ। ଆଉ ଇଆଡେ ଅଙ୍ଗାରକାମ୍ଳ ପରିମାଣ ବଢି ଚାଲିଛି ଅମ୍ଳଜାନ ପରିମାଣ ବି କମି ଚାଲିଛି।ଗଛ ଯେତେ ଲ ଆକ୍ଚୁଆଲି ସରକାର ଗୋଟେ ଜିନିଷ କରିବା ଦରକାର। ଏଇଟା ଗୋଟେ ଏମିତି ତ ଲୋକମାନେ କରିବେନି। କିଛି ଗୋଟେ ପ୍ରୋତ୍ସାହନ ପାଇଁ କିଛି ଗୋଟେ କଣ କଲେ ଏତିକି ଗଛ ଲଗେଇଲେ କଣ କିଛିଟା ବେନିଫିଟ ହବ କିଛି ଦେବେ ବୋଲି ସରକାର।ଆ ଲୋକ ମାଡି ବସି ସବୁ ମାଡି ବସି ଗଛ ଲଗେଇବ। ହୁଁ ଗଛ ଲଗେଇବାଟୁ ଗୋଟେ ପ୍ରୋତ୍ସାହନ କରିବା କଥା ଏବେ। କାରଣ ଯୋଉ ପରିମାଣରେ ଗଛ ପତ୍ର ସବୁ କଟା ହେଲାଣି ଆଉ ନାହା।
ହୁଁ ହଉ ଅପା କେତେବେଳେ ଆଉ କେତେବେଳେ ସମୟ ହେଲେ କଲ କରିବ ଆଉ। ରହୁଚି ଆଁ ହଉ।